ହାଲୋ।
କଣ୍ କରୁଚନ୍ତି?
ଏଇ ଶୋଇଥିଲି ଏଇନା ଉଠିଲି ଆଉ- ବର୍ଷା ସିଆଡେ ପକେଇଲାଣି ନା?
ହାଲୋ ହଁ ହ୍ୟାଲୋ। ନାଇଁ ମୁଁ ହଉନି।
ଏଇଆଡ ପ୍ରବଳ ବର୍ଷା ଉଠେଇଚି।
ଉଠେଇଚି ନା ହଉଚି?
ଉଠେଇଚି ବା।
ଓହୋ ଆମର ବି ଉଠେଇଚି ହେଇନି। ହଁ ଜୋର୍ ରେ ବର୍ଷା ଉଠେଇଚି କିନ୍ତୁ ହେଇନି। କାଲି ତ ରାତି ସାରା ବର୍ଷା ହଉଥିଲା ଆଉ।
ହଁ।
ସେପଟେ ହଉଥିଲା?
କାଲି ରାତି ସାରା ତ ନାହିଁ
ବାରଟା ବେଳକୁ କାଲି ଷ୍ଟାର୍ଟ ହେଲା।
ସଖାଳେ ପର୍ଯ୍ୟନ୍ତ? ନା ନା କାଲି ନା କାଲି ହେଇନି ବର୍ଷା ରାତିରେ।
ଆମର ଏପଟେ ହେଉଥିଲା।
ନା। କାଲି ହେଇନି ପଅର୍ ଦିନ କଣ୍ଟିନୁସଲି ହଉଥିଲା ପୁରା।
ହଁ ବାରଟା ବେଳେ ହେଲେ ବର୍ଷା ଜୋର୍ ରେ ମାନେ ବିଜୁଳି ଘଡ଼ଘଡ଼ି ମାରୁଥିଲା ତାପରେ କେତେବେଳେ ହେଇଥିଲା କିନ୍ତୁ ସକାଳେ ବର୍ଷା ହେଇଥିଲା। ଜଣାପଡୁଥିଲା ରାତିରେ ବର୍ଷା ହେଇଚି ବୋଲି।
ଆଜି ଖରା ଦେଖିକି କୁହନା ଡ୍ରେସ ପତ୍ର ଶୁଖେଇବା ପାଇଁ ଯଉ
ଆଉ ବେଶୀ ୟୁଜ୍ କରିବାକୁ ଇଚ୍ଛା ହଉନି ବର୍ଷା ଦିନ ଆଇଲା ନା ଡ୍ରେସ ନ ଶୁଖିଲେ ଭଲ ଲାଗୁନି।
ଭଲ ଲାଗିବନି। ସେ ଗୋଟେ ଅଲଗା ପ୍ରକାର ସ୍ମେଲ ହବ।
ନା। ନାଇଁ କମ୍ଫର୍ଟ ପକେଇ ଦେଲେ ପୁରା ଅଧିକ ସେ କିଛି ଆଉ ବାସୁନି। ଯେତେ କମ୍ପର୍ଟ ଯାହା ପକେଇଲେ ବି ଖରା ବାଜିବା ଡ୍ରେସ ରେ ଯେତେ ଭଲ ଲାଗିବ ପିନ୍ଧିବା ପାଇଁ ଆଉ କୌଣସି ଜିନିଷ ଓଦା ଓଦା ଲାଗିବ ପିନ୍ଧିବା ପାଇଁ ଭଲ ଲାଗିବନି।
ଭଲ ଲାଗିବନି।
ଆଜି ରୋଷେଇ?
ଆଜି ରୋଷେଇ ମାଛ ଡାଲି ଭଜା। ଛିଞ୍ଚଡ଼ା।
ହ ମାଛ ଛିଞ୍ଚଡ଼ା କେମତି କରନ୍ତି କହିଲ?
ମାଛ ଛିଞ୍ଚଡା?
ହଁ ମାଛ କଣ ମୁଣ୍ଡ ପଡିଥିଲା?
ହଁ ମାଛ ମୁଣ୍ଡ ପଡ଼ିିଥିଲା ବୁଟ ଯାଇ ପଡ଼ିବ। ପୋଇ ପଡ଼ିବ।
ଆମର ମାଛ ଦିନରେ ହେଇଥିଲା ତ ମୁ ଣ୍ଡ ଦିଟା ଖଣ୍ଡେ ଅଛି ଅଛି। ଆଉ ରାତିରେ କଣ କରିବି କେମିତି ଛିଞ୍ଚଡାଟା କେମିତି କର ମତେ ବହୁତ ପସନ୍ଦ ମାଛ ଛିଞ୍ଚଡା। ହେଲେ ମୁଁ ହୋଟେଲ୍ ରେ ଖାଇଛି ସିଏ
ଦେଇ ଦେବେ।
ହୁଁ।
ବୁଟ ଡାଲି ଭେଦେଇଦେବେ ଅ ଆଳୁ ଯଦି ମା ଟି ଆଳୁଥିବ ତ ଆହୁରି ଭଲ ଟିକେ ପକେଇଦେବେ ପୋଇ ଆଉ ପନିପରିବା ସବୁ ପନିପରିବା ପଡିପାରିବ ଛିଞ୍ଚଡ଼ାରେ ହେଲା ଯେମତି ମିକ୍ସ ଭେଜ ହୁଏ। ସେମତି ସବୁ ପରିବା ପଡିପାରିବ ଅଳ୍ପ ଅଳ୍ପ ପକେଇଦେବେ। ଆଗ ପରିବାଟାକୁ ଟିକେ ତେଲରେ ସନ୍ତୁଳି ଦେବେ।
ହଁ।
ସନ୍ତୁଳିକି ଖୋଲିଦେବେ।
ବେଶୀ ସିଧା ହବ ନା ଏମିତି ଜଷ୍ଟ?
କଣ କହିଲ?
ପରିବାଟା ବେଶୀ ସିଝା ହବ ନା ଏମତି କଞ୍ଚା କଞ୍ଚା ଟିକେ ଥିବ?
କଞ୍ଚା କଞ୍ଚା ଟିକେ ବେଶି ସିଝେଇବେନି। ବେଶୀ ସିଝେଇଲେ ପୁଣି ମସଲା କଷିଲା ପରେ ପୁଣି ପରିବାଟା ଦେବେ ନା। ଅଧିକ ସିଝିଯିବ ବେଶୀ ସିଝେଇବେନି। ଏ ତେଲରେ ଯେମତି ଆମେ ଫ୍ରାଏ କରନ୍ତି ସେମିତି କର ଦେବେ ତାପରେ ମସଲା ଯେମତି କଷନ୍ତି ମସଲା କଷିକି ପରିବାକୁ ଦେଇଦେବେ ମା ମାନେ ହେଇ ଆସିଲା ବେଳକୁ ତରକାରୀ ଯୋଉ ମାଛ ମୁଣ୍ଡକୁ ଛେଚିକି ପକେଇଦେବେ।
ଏଥିରେ ମସଲା କଣ ଜିରା ଲ ଧଣିଆ ପତ୍ର ଏସବୁ ପଡ଼ିବନା ଖାଲି ଗରମ ମସଲା?
ମାନେ କୋଉ ମସଲା କଥା କହୁଛନ୍ତି ଗୁଣ୍ଡ ମସଲା?
ହଁ ମୁଁଲି ଜିରା ଗୁଣ୍ଡ ଧଣିଆ ଗୁଣ୍ଡ।
ପେଷ୍ଟ ତ ଆଗ ଅଦା, ରସୁଣ, ପିଆଜ ପେଷ୍ଟ ପ ଦେଇକି ମସ ସଲା ଯୋଉ କଷିବେନି
ହୁଁ
ଅଦା ପିଆଜ ରସୁଣ ଯେମିତିଆ ନୁହଁନା। ମାଛ ଚିକେନ ଯେମତି ରାନ୍ଧନ୍ତି ସେମିତି ମସଲା। ହଁ ହଁ ତା ସେଠି ବି ଜିରା ଗୁଣ୍ଡ। ପକେଇ ପାରିବେ ଧନିଆ ପାଉଡ଼ର ପକେଇ ପାରିବେ ଗରମ ମସଲା ଚିକେନ୍ ମସଲା ଫିସ୍ ମସଲା ଯାହା ସବୁ ପଡ଼ି ପାରିବ ସେଠି।
ଗାଜର ଫାଜର ସବୁ ପଡ଼ିବ କଖାରୁ ଗାଜର। ହେଲେ କଖାରୁ, ଗାଜର ସବୁ ପଡ଼ିବ।
ସବୁ ପଡ଼ିବ ସବୁ ପଡ଼ିବ।
ହଁ
ମୁଁ ତ ଆଜି ଆମର ପରିବା ନଥିଲା ମୁଁ ଖାଲି ପୋଇ ଆଳୁ ଯୋଉ ସାରୁ ଆଉ ମାଛ ମୁଣ୍ଡ ପକେଇକି କରିଥିଲି।
ହଁ କଣ ଆଜି କରିଥିଲ ପରିଆ?
ମୁଁ କହିଲି ଆଜି ଆମର ପରିବା ନଥିଲା ଯେ ମୁଁ ଖାଲି ପୋଇ ସାରୁ ଆଳୁ ମାଛ ମୁଣ୍ଡ ଏମତି ପ କେହି କରିଥିଲେ। ନହେଲେ ବନ୍ଧାକୋବି ଟିକେ କଖାରୁ ଟିକେ। ମାଟି ଆଳୁ ଟିକେ ଏମିତି ସବୁ ପଡ଼ିଲେ ଭଲ ଲାଗେ ଆଉ।
ଏ ପୁରା ଅନ୍ଧାର କରି ବର୍ଷା ପ୍ରବଳ। ଆମର ସେ ମାଛ ତରକାରୀ କରିଥିଲି। ମତେ ଏତେ ମାଛ ତରକାରୀ ପସନ୍ଦ ନୁହଁ ମତେ ମାଛ ଭଜା।
ହୁଁ ହୁଁ ହୁଁ ଆଜି ମୁ ଯେ କେତେ ଜଣଙ୍କ ସହିତ କଥା ହେଲିଣି ସମସ୍ତେ ମାଛ।
ହଁ କାହିଁକି ନା ଅଧିକାଂଶ ଘରେ ଚିକେନ ଖାଆନ୍ତିନି ତ।
ନାଇଁ ମୁଁ ତ ଚିକେନ ଖାଏନି।
ଖାଅ ନା କାଇଁ
ନାଇଁ ମୁଁ ଖାଏନି ମୁଁ ଖାଉଥିଲି ଖାଉଥିଲି ଯେତେବେଳେ ମୋ ଝିଅ ହବାର ଥିଲା। ମାନେ ସେଇ ଟାଇମ୍ ରେ ଗୋଟେ ଗୋଟେ ଜିନିଷ ଏତେ ଜମା ବି ଭଲ ଲାଗେନି ଖାଇବା ପାଇଁ। ହଁ
ହଁ
ସେବେଠୁ ଛାଡିଛି ତ ଛାଡିଛି ଆଉ ଭଲ ଲାଗୁନି ଖାଇବା।
ନା ମ ମୁଁ ସବୁ ଖାଇଛି। ସବୁ ଖାଇଛି ବଟ୍ ସେଇ ଟାଇପ୍ ରେ। ସେଇ ଟାଇମ୍ ରେ ଆଇଁଷ ଟା ଖାଇବା ପାଇଁ କାଇଁ ଘୃଣା ଲାଗିଲା। ସେ ଯେତେବେଳେ ପୁଅ ପେଟରେ ଥିଲା। ସେତେବେଳେ ମତେ ଆଇଁଷ ଖାଇବା ପାଇଁ ବହୁତ ଘୁଣା ଲାଗିଲା ଇଚ୍ଛା ହେଲାନି। ଜଣେ ଜଣେ କୁହନ୍ତି ନା ଖାଇଆ ଖାଲି ଇଛା ହବ ଏଟା ଖାଇବା ପାଇଁ ସେଟା ଖାଇବା ପାଇଁ ଇଛା ହବ, ନା ମତେ ଖାଲି ରା ରାଗ ଜିନିଷ ଖାଇବାକୁ ଇଛା ହେଲା ନ ହେଲେ କିଛି ଖାଇବା ମୋତେ ଇଛା ହଉନଥିଲା।
ନାଇଁ ସମସ୍ତଙ୍କ କ୍ଷେତ୍ରରେ ସମାନ ହୁଏନି କାହାକୁ କୋଉଟା ଭଲ ଲାଗେ ମତେ ତ ମସଲା ଜିନ୍ ସ ବହୁତୁ ଚିଡ଼ି ଚିଡ଼ା ଲାଗେ ଜମା ଇଚ୍ଛା ହୁଏନି ଖାଇବା ପାଇଁ।
ହୁଁ।
ମସଲା ଜିନିଷ ମୋତେ ମସଲା କଷିଲା ମାନେ ମୁଁ ସେ ପାଖରେ ହିଁ ରହିବିନି। ନାଇ।
ନା ଜଣ ଜଣ କୁ ସେମତି ସମସ୍ତେ ଯେ ଯେତେବେଳେ ନୂଆ ନୂଆ ଯାହା ଯଉମାନଙ୍କର ମା ହେଇସାରିଥିଲେ ସେମାନେ ସବୁ ସେଇ ବାଲା କହୁଥିଲେ। ଏ ଭାତ ଗାଳିଲେ ତା ପେଜ ସ୍ମେ ଆସିବ ସେ ମସଲା ଇଏ ହବ କିନ୍ତୁ ମତେ ସେ ସବୁ କିଛି କିଛି ଲାଗି ନଥିଲା କାହା କଣ ଲାଗିଥିବ କି ନ ଲାଗିଥିବ କିନ୍ତୁ ମତେ କିଛି ଲାଗିଲାନି ମୁଁ ସବୁ କାମ କରେ।
ହୁଁ।
ହଉ ଡେଲିଭରିରେ ଥିଲା ଗୋ ଟେ ଦିନରେ ବି ସବୁ କାମ କରିଛି ମୁଁ ସେ ବାସ୍ନା ବୁସ୍ନି ସ୍ମେଲ ଏସବୁ ଜିନିଷ ମତେ କିଛି ହେଇନଥିଲା। ସେ ସବୁ ଜିନିଷ ହେଇ ନଥିଲା ବୋଲି ଭଲ ଥିଲି ଏକୁଟିଆ ଲୋକ ନା ସେ ସବୁ ହେଇଥିଲେ କଣ କର ଥାନ୍ତି କଣ ଖାଇଥାନ୍ତି?
ମୁଁ ବି ଏକୁଟିଆ ହେଲେ ମୋ ନଣନ୍ଦ ସେତେବେଳେ ଥିଲେ ମୋ ପାଖେରେ।
ଆଉ ଦଶହରା ଏ ଯୋଉ ଦଶହରା କହୁଛି ଯୋଉ ରଥଯାତ୍ରା ସିଆଡ଼େ କେମିତି କଣ ହୁଏ?
ରଥଯାତ୍ରା? ହଁ ରଥାଯାତ୍ରା ଏଇ ଗାଁ ରେ ହୁଏ। ମାନେ ସେମିତି ଖାଲି ର
ର ହଁ ହଁ ହୁଏ। ରଥ ଟଣା ହୁଏ ଏ ଗଲା ବର୍ଷଠୁ ଟିକେ ଭଲସେ କରୁଛନ୍ତି ଆଉ।
ହୁଁ। ରଜ ସିଆଡ଼େ ଭଲ ହୁଏ ନା?
ରଜ ତ ବହୁତ ଭଲ ହୁଏ।
ହୁଁ।
ହଁ ରଜ ବହୁତ ଭଲ ହୁଏ।
କଣ ହୁଏ ତିନି ଦିନ ଯାକ?
ତିନି ଦିନି ଯାକ ଆମର ତ ପୁରା ଗାଁ ସାରା ସମସ୍ତଙ୍କ ଘର ପୁରା ହାଉସଫୁଲ୍।
ହଁ ମାନେ ସବୁ ସେଇଦିନ ବୋଧେ ସମସ୍ତେ ଆସନ୍ତି।
ରଜ ଏଠି ଚାରିଦିନି ଏଠି ପାଳନ କରାଯାଏ। ଆଉ ବହୁତ ଭଲରେ ମାନେ ଧୂଳି ଫୁଳି
ପଡ଼ି ଥାଏ।
ହୁଁ। ରଜ ଉତ୍ସବ ଯୋଉ କରୁନାହାନ୍ତି ଏବେ ସବୁ, ନାଇଁ ନାଇଁ ଇଆଡ଼େ ଲୋପ୍ ନାଇଁ ଇଆଡ଼େ ବହୁତ ଭଲ ହୁଏ।
ଥାଏ ମୁଁ ତ ଯେତେଆଡ଼େ ବୁଲିଛି ଖାଲି ଗୋଟେ ଜାଗାରେ ଉତ୍ସବ କରନ୍ତି ସେ ଟାଇମ୍ ରେ ସେଇ ଦୋଳି ପକାନ୍ତି।
ନାଇଁ ରଜ ମହୋତ୍ସବ ଏବେ ସବୁ କରୁନାହାନ୍ତି ଏବେ କଲେଣି ମ କିଛି ବର୍ଷ ଗ୍ୟାପ ହେଇଯାଇଥିଲା ଏବେକାର ଯୋଉ ଜେନେରେସନ ବାହାରୁଛନ୍ତି ଏବେ କରୁଛନ୍ତି ସେମାନେ ରଜ ମହୋତ୍ସବ ଏବେ ବନେଇଲେଣି ସବୁଆଡ଼େ।
ତମର ଗାଁରେ କଣ ହୁଏ ପ୍ରଥମ ରଜରେ, ସଜବାଜରେ କିଛି ହୁଏନି?
ସଜବାଜ, ଏଠିତ ନଣନ୍ ନଣନ୍ଦ ମାନେ ଘରକୁ ଆସିବେ, ନଣନ୍ଦ ମାନେ ତ ସଜବାଜ ହେବେ, ଭଣଜା ଭାଣିଜି ଆଉ ନିଜ ଛୁଆ ପିଲା ଆଉ, ଆମେ କଣ ସଜ ହବୁ, ଆମକୁ ଟାଇମ କାଇଁ? ଆମେ ତ ରୋଷେଇ ପାଖୁରୁ ଉଠି ପାରିବାନି, ଚୁଲି ପାଖରୁ ତ ଆମକୁ ଛୁ ମିଳିବନି, ଆମେ ଆଉ ସଜ କଣ ହେବା?
ତମ ପରିସ୍ଥିତି ଯାହା, ମୋ ପରିସ୍ଥିତି ସେଇଆ ହେଇଥିଲା ଆଉ, ରଜ ଦି
ତ ମୁଁ ତ ଏକୁଟିଆ, ହୁଁ। କେଜାଣି, ମୁଁ ଯଦି ଆମ ଗାଁକୁ ଯାଆନ୍ତି, ତାହେଲେ ଟିକେ ରଜ ପାଳନ୍ତି। ହେଲେ ଗାଁକୁ ଗଲେ କଣ କି, ସେଠି ଆମର ଏତେ ରଜଟା ଭଲ ମନାନ୍ତିନି।
ମୁଁ ତ ଏବେ ତିନି ନଣନ୍ଦ, ଭଣଜା, ଭାଣିଜି ସବୁ ଏକାଥରେ
ହଁ, ମୋର ସେ ଦି ନଣଦ, ଭଣଜା, ଭାଣିଜି ଏମିତି ସବୁ ଆସନ୍ତି ଆଉ, ତାଙ୍କୁ ତ କରି ଧରିକି ଦେଲା ବେଳକୁ, ଦିନ ଯିବ ଆଉ। କି ରଜ କରିବା? ଆଉ ହଉ ତାହେଲେ, ଆଉ କେତେବେଳେ କଲ୍ କରିବେ ଆପଣ କଥା ହେବା ହେଲା। ହାଲୋ